ହ୍ୟାଲୋ।
ହଁ କଁ କରୁଚି କି?
ଏଇ ବସିଚି ଆଉ ତୁ କଁ କରୁଚୁ?
ମୁଁ ବି ବସିଥିଲି ଆଉ, ଆଉ ଆଜି କଁ ଖାଇଛୁ?
ମୁଁ ଖାଇଛି ଭାତ, ଡାଲି ଆଉ କୋବି ତରକାରୀ, ତୁ?
ମୁଁ ଭାତ ଡାଲି ପୋଟଳ ତରକାରୀ ଆଉ ଆ ମିକ୍ସଚର ଆଉ ତୁ ଘରେ ଅଛୁ ନା କଲେଜ୍ ଯାଇଛୁ ହାରି?
ଅ ମୁଁ ଘରେ ଅଛି।
ଆଉ ବ୍ୟସ୍ତ ଅଛୁ।
ହଁ।
ଆଉ ଆମେ କଥା ହେଇଥାନ୍ତେ ଟିକେ।
ହଁ କହୁ
ଦୋଳ ପୂର୍ଣ୍ଣିମା ବିଷୟରେ କଥା ହବା?
ହଁ କହ।
ଅ ଆମ ଗାଁ ରେ ତ ଦୋଳ ପୂର୍ଣ୍ଣିମା ଆ ଗୌଡ଼ ମାନେ କରନ୍ତି, ବାଡି ଖେଳନ୍ତି ଆଉ ରଙ୍ଗ, ଫଙ୍ଗ ରଙ୍ଗ ବି କରନ୍ତି ଆଉ ଦୋଳପୂର୍ଣ୍ଣିମା ପରଦିନ ହୋଲି ବି ହେଇଥାଏ, ଆଉ ଦୋଳପୂର୍ଣ୍ଣିମା ହେଉଛି ଚି ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ସାଂସ୍କୃତିକ ପର୍ବ। ଏଇଟା ହେଲା ଫାଲଗୁନ ମାସରେ ପୂର୍ଣ୍ଣିମା ତିଥିରେ ପଡଥାଏ, ଆଉ ପାଳନ ବି ଆକୁ କରିଥାନ୍ତି। ଆଉ ଏ ଏହି ପର୍ବକୁ ଦୋଳ ଯାତ୍ରା ଦୋଳ ଉତ୍ସବ କିମ୍ବା ହୋଲି ନାମରେ ପଦା ଜଣାଯାଇଥାଏ। ଆ ଦୋଳ ପୂର୍ଣ୍ଣିମା ପରଦିନ ହେଲା ହୋଲି ପାଳନ ବି କରିଥାନ୍ତି। ଏହିଦିନ ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କୁ ସୁନ୍ଦର ଦୋଳିରେ ବସାଇ ପୂଜା କରିଥାନ୍ତି। ଆଉ ଦୋଳ ପୂର୍ଣ୍ଣିମା ଭକ୍ତି ପ୍ରେମ ଭ୍ରାତୃତ୍ୱ ଓ ଆନନ୍ଦର ପର୍ବ ଅଟେ। ଆଉ ପୌରାଣିକ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ରାଧା ଓ ଗୁ ଗୋପି ମାନଙ୍କ ସହ ଅବିର ଖେଳି ଆନନ୍ଦ ଉତ୍ସବ ପାଳନ କରିଥିଲେ। ଏହି ପରମ୍ପରାଟା ଏଇ ପରମ୍ପରାଟା ପରେ ହୋଲି ଓ ଦୋଳ ପୂର୍ଣ୍ଣି ଭାବରେ ପାଳନ କରିବାକୁ ଲାଗିଲେ। ଆଉ ଅନ୍ୟ ଏକ କାହାଣୀ ଅନୁଯାୟୀ ଅ ଭକ୍ତ ପ୍ରହ୍ଲାଦଙ୍କ ର ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ହୋଲିକାଙ୍କୁ ବିନାଶ କରିଥିଲେ। ତେଣୁ ଏହି ପର୍ବ ସତ୍ୟର ବିଜୟ ଅସତ ଜର ପରାଜୟର ପ୍ରତୀକ ବି କହିଥାନ୍ତି ଆମକୁ ହଁ ଦୋଳ ପୂର୍ଣ୍ଣିମାର କିଛି ଦିନ ପୂର୍ବରୁ ହ ଗ୍ରାମ ସହରରେ ମନ୍ଦିର ଗୁଡ଼ିକୁ ସଜା ଯାଇଥାନ୍ତି। ଆଉ ବିଶେଷ କରି ରାଧାକୃଷ୍ଣଙ୍କ ମନ୍ଦିରକୁ ଆଉ ରାଧାକୃଷ୍ଣଙ୍କ ବି ଗ୍ରହକୁ ଫୁଲ ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ସଜେଇଥାନ୍ତି ଫୁଲରେ ବି ସଜେଇ ଥାନ୍ତି ମାଳ ବି ଦେଇଥାନ୍ତି। ଆଉ ତାପରେ ଦୋଳିରେ ବସେଇ ସଂକୀର୍ତନ କୀର୍ତ୍ତନ ଭଜନ ସହ ଗ୍ରାମ ପରିକ୍ରମା କରାଯାଏ ଗାଁରେ ବୁଲନ୍ତି। ଅ ସଜାସଜି କରିକି ତାପରେ ଭକ୍ତମାନେ ଠାକୁରଙ୍କ ଉପରେ ଅବିର ଅର୍ପଣ କରନ୍ତି। ଆଉ ପରସ୍ପରକୁ ରଙ୍ଗ ଲଗେଇ ଶୁଭେଚ୍ଛା ଜଣାନ୍ତି। ଆଉ ହା। ଆଉ ଓଡ଼ିଶାରେ ପ୍ରାୟ ପ୍ରତ୍ୟେକ ଗ୍ରାମ ଓ ସହରରେ ପର୍ବଟା ପାଳନ କରିଥାନ୍ତି ଆଉ ବିଶେଷ କରି ପୁରୀ କଟକ ଭୁବନେଶ୍ଵର ଅନ୍ୟାନ୍ୟ ସ୍ଥାନରେ ଦୋଳଯାତ୍ରା ବହୁତ ପ୍ରସିଦ୍ଧ ହୋଇଥାଏ ଆଉ ମନ୍ଦିରରେ ଭଜନ କୀର୍ତ୍ତି ତ ପ୍ରସାଦ ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ବି କରିଥାନ୍ତି ଆଉ ଦୋଳ ପୂର୍ଣ୍ଣିମା ଟା ସମାଜର ପ୍ରେମ ସ ପଦି ଭାଇଚାରା ଏକତାର ବାର୍ତ୍ତା ଦେଇଥାଏ। ଏହି ଦିନେ ଲୋକମାନେ ପୁରୁଣା ମନମୟନ ଭୁଲି ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଚ ଜଣାନ୍ତି ଆଉ ରଙ୍ଗ ବି ଲଗାନ୍ତି ପରସ୍ପର ପ୍ରତି ଆଉ ଜାତି ଧର୍ମ ବର୍ଗର ଭେଦଭାବ ଭୁଲି ଜାତି ଧର୍ମକୁ ଭୁଲି ଅ ସମସ୍ତେ ଏକାଠି ହେ ଉତ୍ସବ ପାଳନ କରନ୍ତି ଆଉ ହୋଲି ବି ଖେଳନ୍ତି। ଆଉ ଦୋଳ ପୂର୍ଣ୍ଣିମା ଆମକୁ ପ୍ରେମ ଭକ୍ତି ସହନଶୀଳତା କ୍ଷମା ଓ ସମ୍ପ୍ରତିର ଶିକ୍ଷା ଦେଇଥାଏ। ଏହା ଆମକୁ ଶିକ୍ଷା ଯେ ସତ୍ୟର ସର୍ବଦା ବିଜୟ ହୁଏ ଅସତ୍ୟର ପରାଜୟ ହେଇଥାଏ ପ୍ରକୃତି ସହ ମଣିଷର ସମ୍ପର୍କକୁ ବି ମଧ୍ୟ ସୁଦୃଢ କରିଥାଏ ଆ ଦୋଳ କୁଣେଁ କେବଳ ରଙ୍ଗର ପର୍ବ ନୁହେଁ ବରଂ ଭକ୍ତି ପ୍ରେମ ଏକତା ଓ ସଂସ୍କୃତିର ପର୍ବ। ଆଉ ଏହା ଆମ ଜୀବନରେ ଆନନ୍ଦ, ଉତ୍ସାହ, ସ୍ୱଭାବନା ଆଣିଥାଏ। ଆଉ ଦୋଳ ପୂର୍ଣ୍ଣିମା ଆମ ଗାଁରେ ଅ ହୁଏ କି ଅ ପିଠାପଣା କରନ୍ତି, ଚ ଆଉ ସୁଜି କାକରା କରନ୍ତି ଆଉ ମଣ୍ଡା ପିଠା କରନ୍ତି। ଆଉ ଏଣ୍ଡୁରି ପିଠା କରିକି ବରା କାକେରା କରିକି ଆମ ଗାଁରେ ପଡ଼ୋଶୀ ଘର ଆଡେ ବାଣ୍ଟନ୍ତି। ଆଉ ବାଡ଼ି ଖେଳ ବି ଖେଳନ୍ତି। ଆ ଗୀତ ନାଚ ହୁଏ, ଭଜନ ସନ୍ଧ୍ୟା ବି ହୁଏ। ଆଉ ଠାକୁରକୁ ଗାଁ ସାରା ବି ବୁଲେଇଥାନ୍ତି। ଆଉ ଦୋଳ ଦୋଳ ପୂର୍ଣ୍ଣିମାରେ ବି ହୋଲି ଖେଳନ୍ତି, ଆଉ ହୋଲି ଟା ଅ ରାସାୟନିକ ହେଇଥିବା ଦରକାର ନହେଲେ କି ଆଉ କ୍ଷତିକାରକ ବି ହେଇଥାଏ ହେଇପାରିବ ଆଖିରେ ପଡିକି ଅ ଆଖି ବି ଆଖିର ବି କ୍ଷତିକାରକ ହେଇ ହେଇପାରିବ, ଆଉ ଦୋଳ ପୂର୍ଣ୍ଣିମା ପରଦିନ ହୋଲି ଥାଏ। ଆମ ଗାଁ ରେ ଭଲସେ ହୋଲି ବି ପାଳନ କରିତେ କରନ୍ତି। ହଁ ହୋଲି ରାସାୟନିକ ହୋଲି ରଙ୍ଗ ଆଣି କି ବ୍ୟବହାର କରନ୍ତି ଯେମିତି ହଳଦୀ ହେଲା ଆଉ ହଳଦୀ ବି ଲଗେଇ ହୋଲି ଭଳି କରିପାରିବ, ଆଉ ଫୁଡ୍ କଲର୍ ରେ ବି ଆ ରଙ୍ଗ ତିଆରି କରିକି ବି ଖେଳିପାରିବ, ଆଉ ହୋଲିରେ ବି ସର୍ବତ ପିଅନ୍ତି ଆଉ ଗାଁ ସାରା ଆମର ମାଇକ୍ ଆଣିକି ବୁଲେଇକି ଅ ବୁଲାନ୍ତି ଠାକୁରକୁ ବି ବୁଲାନ୍ତି ଆଉ ସବୁ ଯୁଅପିଢି ମାନେ ବୁଢାବୁଢ଼ୀ ଛୁଆ ପିଲା ଆଉ ଅ ସ୍ତ୍ରୀ ଲୋକ ବୁଢ଼ୀ ମାନେ ବି ମିଶିକି ନିଜ ପରସ୍ପର ଉପରେ ହୋଲି ଖେଳନ୍ତି, ରଙ୍ଗ ଲଗାନ୍ତି। ଅ ଆଉ ବଜନ କୀର୍ତ୍ତନ ବି କରନ୍ତି ଏବେ ବି ଜଣ ଗୋଟେ ଗୋଟେ ସ୍ତ୍ରୀ ଲୋକ ବି ଗୋଷ୍ଠୀ ବାହାରିଲେଣି ଭଜନ କରିବା ପାଇଁ ସେମାନେ ବି ଆମ ଗାଁରେ ବି ତିନି ଚାରିଟା ଅଛି ସେମାନେ ବି ଅ ଭଜନ କୀର୍ତ୍ତନ କରନ୍ତି। ରାତି ସନ୍ଧ୍ୟାବେଳେ ଭଜନ କୀର୍ତ୍ତନ ହୁଏ ଆଉ ଭୋଜି ବି ଆମ ଗାଁ ରେ ହେଇଥାଏ। ଅ ଭାତ, ଡାଲମା ଅରୁଆନ୍ନ ଭାତ, ଡାଲମା ଆଉ ଖଟା ବି କରିଥାନ୍ତି। ଏମିତି ସବୁ ଆମର ହୁଏ, ଆଉ ତୁ କଣ ଜାଣିଛୁ ଦୋଳପୂର୍ଣ୍ଣିମା ବିଷୟରେ କହିଲୁ?
ଅ ଯୋଉ ଓଡିଶାର ବାର ମାସରେ ତେର ପର୍ବ ଭିତରେ ଦୋଳି ପୂର୍ଣ୍ଣିମିହଉଚି ରଙ୍ଗ ଓ ଆନନ୍ଦର ପର୍ବ। ଆ ଏହାକୁ ହୋଲି ପୂର୍ଣ୍ଣିମା, ଦୋଳ ଯାତ୍ରା, ବସନ୍ତ ଉତ୍ସବ ନାମରେ ବି ଜଣାଯାଏ, ଫାଲଗୁନ ମାସ ର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ। ଅ ଶୀତ ପରେ ବସନ୍ତ ଆସିବାର ସଂଙ୍କେତ ଦେଇ ଦୋଳ ପୂର୍ଣ୍ଣିମା ଓଡିଆ ଜୀବନରେ ନୂଆ ଆସ ସା ବି ଆଣେ। ଆ ଦୋଳ ଶବ୍ଦର ଅର୍ଥ ହେଉଛି ଦୋଳି, ଏ ଦିନେ ଶ୍ରୀ କୃଷ୍ଣ ଓ ରାଧାଙ୍କୁ ସୁନ୍ଦର ଦୋଳିରେ ବସାଇ ଦୋଳି ଖେଳାଯାଏ। ସେଇ ପାଇଁ ଏହାର ନାମ ଦୋଳପୂର୍ଣ୍ଣିମା ରଖାଯାଇଛି। ପୌରାଣିକ କଥା ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋପୀ ମାନଙ୍କ ସହ ରଙ୍ଗ ଖେଳିଥିଲେ। ବୃନ୍ଦାବନରେ ରାଧାକୃଷ୍ଣଙ୍କ ପ୍ରେମର ରଙ୍ଗ ଲାଗିଥିଲା, ଆଉ ଏକ କଥା ଅ ଅନୁସାରେ ହିରଣ୍ୟ କଶ୍ୟପଙ୍କ ଭଉଣୀ ହୋଲିକା ନିଜ ଭାଇପ ପ୍ରହ୍ଲାଦଙ୍କ ମାରିବା ପାଇଁ ନିଆଁରେ ବସିଥିଲେ। କିନ୍ତୁ ଭଗବାନଙ୍କ କୃପାରୁ ପ୍ରହ୍ଲାଦ ଅ ବଞ୍ଚିଗଲେ ଓ ହୋଲିକା ଜଳିଗଲେ। ଅସତ୍ୟ ଓପରେ ସତ୍ୟର ବିଜୟର ପ୍ରତୀକ ଭାବେ ଏହି ଦିନ ହୋଲିକା ଦହନ କରାଯାଏ।
ହ
ଓଡ଼ିଶାରେ ଏଇ ଦିନ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମ ହୋଇଥିଲା। ସେଇ ପାଇଁ ଏହା ବୈସ୍ ନବ ଅ ଧର୍ମାବଲମ୍ବୀ ମାନଙ୍କ ପାଇଁ ବିଶେଷ ପବିତ୍ର ଦିନ। ଓଡ଼ିଶାରେ ଦୋଳ ପୂର୍ଣ୍ଣିମା ପାଞ୍ଚ ଦିନ ଧରି ପାଳନ କରାଯାଏ। ଆ ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ ଏହାକୁ ପଞ୍ଚୁ ଦୋଳ ବି କୁହାଯାଏ। ଶମୀ ଦିନ ହେଲା ଦଶମୀ ସେ ଦିନ ଅ ଉ ହୋଲିକା ଦହନ ହୁଏ ଗାଁ ଛକରେ ମନ୍ଦିର ପାଖରେ କାଠ ଅ ଶୁଖିଲା ପତ୍ର ଜମା କରି ବଡ଼ ଅଗ୍ନି ଜାଳି ଦିଆଯାଏ। ଲୋକେ ନୂଆ ଧାନ ଚାଉଳ ହଳଦୀ ଗଣ୍ଠି ସେଇ ଅଗ୍ନିରେ ପକାଇ ପୋଡ଼ିଥାନ୍ତି। ମାନ୍ୟତା ଅଛି ଏହା କଲେ ରୋଗ ବ୍ୟାଧି ଦୂର ହୋଇଥାଏ। ଆଉ ଦ୍ଵିତୀୟ ଦିନ ହେଲା ଛତୁର୍ଥୀ ଦିନ। ଅ ଏଇ ଦିନ ତିନି ଦିନି ଦିନ ଫାଲଗୁନି ପୂଜା ହୁଏ। ଅ ଗାଁ ର ପ୍ରତି ମନ୍ଦିରରୁ ରାଧାକୃଷ୍ଣ ମନମୋହନ ବିଗ୍ରହଙ୍କୁ ସୁସଜିତ ବିମାନରେ ବାହାର କରାଯାଏ ଅ ଢ଼ୋଲ ମୋହୁରି ଶଙ୍ଖ ବାଜୁଥାଏ ଭକ୍ତ ମାନ ହରିବୋଲ ହରିବୋଲ କହି ନାଚନ୍ତି। ଅ ବିମାନରେ ଠାକୁରଙ୍କୁ ବସାଇ ଗାଁ ପରିକ୍ରମ କରାଯାଏ। ଏହାକୁ ଦିଆନ ବୁଲା ବି କୁହାଯାଏ ପଞ୍ଚମ ଦିନ ହେଲା ପୂର୍ଣ୍ଣିମା। ଏହା ମୁଖ୍ୟ ଦିନ ହୋଇଥାଏ ସେଦିନ ସଖାଳୁ ସମସ୍ତେ ମନ୍ଦିରରେ ବିଶେଷ ପୂଜା ହୁଏ। ଅ ରାଧାକୃଷ୍ଣ କୁ ଚନ୍ଦନ ଅବିର ଅ ଲଗାଯାଏ ପୂଜା ପରେ ଠାକୁରଙ୍କୁ ସୁନ୍ଦର ଦୋଳିରେ ବସାଇ ରେ ଦୋଳି ଖେଳାଯାଏ ପୁରୀ ଶ୍ରୀ ମନ୍ଦିର ଭୁବନେଶ୍ୱରେ ଲିଙ୍ଗରାଜ ମନ୍ଦିର ବରିଷ୍ଠ ମନ୍ଦିର ମାନଙ୍କର ଏହି ଦୋଳି ଖେଳ ସବୁ ବହୁତ ପ୍ରସିଦ୍ଧ ହୋଇଥାଏ। ଆଉ ଦୋଳି ପୂର୍ଣ୍ଣିମାର ଆ ଅସଲ ମଜା ହେଉଛି ରଙ୍ଗ ଖେଳ। ପୂର୍ଣ୍ଣିମା ଦିନ ସଖାଳୁ ଛୋଟ ପିଲା ଠୁ ବୁଢ଼ ପର୍ଯ୍ୟନ୍ତ ଆ ସମସ୍ତେ ରଙ୍ଗ ହାତରେ ଧରି ରାସ୍ତାକୁ ବାହାରନ୍ତି। ଅବିର ଜଳ ରଙ୍ଗ ପିଚିକାରୀ ପରସ୍ପରକୁ ରଙ୍ଗ ମାରନ୍ତି। ଏମିତି ଗାଁରେ ଏଇ ପିଲାମାନେ ଆ ଦଳ ବାନ୍ଧି ଘରେ ଘରେ ବୁଲି ଦୋଳ ପୂର୍ଣ୍ଣିମାରେ ପ୍ରଣାମ୍ ବି କରନ୍ତି। ବଡ଼ ମାନେ ସେମାନଙ୍କୁ ପଇସା କିମ୍ବା ପ୍ରସାଦ ବି ଦିଅନ୍ତି। ଘରେ ଘରେ ମାଲପୁଆ ପୁରୀ ଆଉ ଦହିବରା କାକରା ପିଠା ଏମିତି ସବୁ ତିଆରି ହୋଇଥାଏ। ମାଲପୁଆ ଦୋଳର ଅ ଦୋଳ ପୂର୍ଣ୍ଣିମାର ପ୍ରସିଦ୍ଧ ମିଠା ବି। ଅ ଦୋଳ ପୂର୍ଣ୍ଣିମାର ଶତ୍ରୁତାର ଭୁଲି ଯିବାର ପର୍ବ ଏହି ଦିନ ସବୁ ଅ ରାଗ ରୁଷା ସବୁ ଲୋକମାନେ ପରସ୍ ଭୁଲି ପରସ୍ପରଙ୍କୁ ଆଲିଙ୍ଗନ କରନ୍ତି। ଅ ରଙ୍ଗରେ ସମସ୍ତେ ଏକାକାର ହୁଏତି। ଧନୀ ଗରିବ ଛୋଟ ବଡ଼ ଭେଦଭାବ ସବୁ ଲିଭିଯାଏ। ବସନ୍ତ ଋତୁ ଆରମ୍ଭ ହେଉଥିବାରୁ ଏହା ପ୍ର କୃତିର ପର୍ବ ମଧ୍ୟ, ଚାରିଆଡେ ପଳାସ ଫୁଲ ଫୁଟେ ଆମ୍ବ ମଞ୍ଜରୀରେ ଆସେ। କୋଇଲି ଡାକେ ଚାଷୀ ମାନଙ୍କ ପାଇଁ ରବି ଫସଲ କଟାକଟି ସରିଥାଏ। ନୂଆ ଫସଲର ଆନନ୍ଦ ସେମାନେଇ ପର୍ବ ପାଳନ କରନ୍ତି, ଆଉ ପୁରୀରେ ବି ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଞ୍ଚ ଦିନ ଧରି ମ ସମୟରେ ପାଳିତ ହୁଏ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରଙ୍କୁ ଦୋଳିରେ ବସାଇ ଆ ଦୋଳି ବି ଖେଳାଯାଏ। ଆଉ ଗାଁରେ ବି ସେମିତି ଦୋଳି ପୂର୍ଣ୍ଣିମା ମଜା ସବୁଠୁ ଅଧିକ ଥାଏ ପ୍ରତି ଗାଁରେ ଏକ ସାଧାରଣ ଦୋଳି ମଣ୍ଡପ ବି ସେ ହୋଇଥାଏ ସେଠି ସମସ୍ତେ ଠାକୁରଙ୍କୁ ଆଣି ଏକାଠି ଦୋଳି ଖେଳନ୍ତି। ରାତିରେ ଚାନ୍ଦିନୀ ଆଲୋକରେ ଦୋଳି ଖେଳ ବି ବହୁତ ଭଲ ହୁଏ। ଆଉ ଦୋଳ ପୂର୍ଣ୍ଣିମା ଆମକୁ ଶିଖାଏ ପ୍ରେମ, ସମାନତା ଓ ଆନନ୍ଦର ପାଠ ଏହା କହେ ଯେ ଜୀବନ କେବଳ କଷ୍ଟ ନୂଅ ରଙ୍ଗ ମଧ୍ୟ। ଶୀତ ପରେ ବସନ୍ତ ଆସେ, ଅନ୍ଧକାର ପରେ ଆଲୋକ ଆସେ। ଅସତ୍ୟ ପରେ ସତ୍ୟର ବି ଜୟ ହୁଏ। ମୁଁ ଏମତି ଜାଣିଛି ଆଉ ତମ ଗାଁରେ ଦୋଳି ହୁଏ ପୂର୍ଣ୍ଣିମା।
ହଁ ହଁ ଆମର ଦୋଳ ପୂର୍ଣ୍ଣିମା ହୁଏ, ଆ ଆମର ଅଛନ୍ତି ବି ଆମ ସାଇରେ ଅଛନ୍ତି ବହୁତ ଗଉଡ ମାନେ ଥାନ୍ତି। ସେମାନେ ତାଙ୍କର ଗୋଟେ ଗୋଷ୍ଠୀ କରିକି କରନ୍ତି, ଯେମିତି ତତେ କହିଲି କି ଆଉ ସେଦିନ ବାଡି ଖେଳ ହୁଅନ୍ତି ସବୁ ଗାଁ ସାରା ବୁଲେଇକି ବାଡ଼ି ଖେଳନ୍ତି। ଆଉ ଠାକୁରଙ୍କୁ ବି ଦୋଳ ପୁ ଦୋଳରେ ଆ ଦୋଳିରେ ଗୋଟେ ଦୋଳିରେ ଝୁଲାଇ ଝୁଲାନ୍ତି ଆଉ ଗାଁ ସାରା ବି ନେଇକି ବୁଲନ୍ତି ଅବିର ଖେଳ ବି ହୁଏ କ୍ରୀତ୍ତନ ଫ୍ରୀତ୍ତନ ବି ହୁଏ। ଭୋଜି ଭାତ ବି ଭଲସେ ଆମ ଗାଁରେ ଧୁମଧାମ ରେ ହୁଏ, ଠାକୁରଙ୍କୁ ଭଲ ଅ ପୂଜା କରିକି ଚାରିଆଡେ ବୁଲାବୁଲି କରନ୍ତି, ଏମିତି ଆମ ଗାଁରେ ହୁଏ ଆଉ। ହଉ ତାହେଲେ ଆଉ ମୋର କାମ ଅଛି ମୁଁ ରହୁଛି ଆଉ।
ଅ ହଉ।